ଆଜ୍ଞା ବନ୍ଧୁ ନମସ୍କାର।
ହଁ ନମସ୍କାର ବନ୍ଧୁ କୁହନ୍ତୁ କଣ କରୁଛନ୍ତି?
ଆଜ୍ଞା ମୁଁ ଏଇଠି ରସୁଣ ରୁ ଚୋପା ଛଡଉଛି।
ରସୁଣ ରୁ ଚୋପା କାହିଁକି ଛଡଉଛନ୍ତି?
ଏଇ ଟିକେ କୁକୁଡ଼ା ଝୋଳ ହବ ଆଉ।
ଓହୋ ଭଲ ଥଣ୍ଡା ପାଗକୁ କୁକୁଡ଼ା ଝୋଳ କରୁଛନ୍ତି।
ଆଜ୍ଞା।
ଓ ହୋ ଏଇ ଯାଏଁ ରୋଷେଇ ଆରମ୍ଭ ହେଇଲାଣି ନା ହେଇନି?
ନାଇଁ ହେଇନି ରସୁଣ ଚୋପା ଛଡାହଉଛି।
ହଁ ହଁ। ଆଉ ଦେହ ପା ଭଲ ଅଛି ନା?
ଆଜ୍ଞା ଦେହପା ସେମିତି ଭଲ ଅଛି ଆଉ ଥଣ୍ଡା ତ କାଇଁ ଛାଡ଼ୁନାହିଁ ମୋତେ, ତାପରେ ଏମିତି ଟିକେ ପାଣି ହେଲେ ଥଣ୍ଡା ଗାଧେଇଲେ ଟିକେ ଥଣ୍ଡା ମାନେ ଏମିତି ଲାଗୁଛି ଦେହରେ ଆଉ ନାଇଁ ରୋଗ ଅ ବିରୋଧକ ଶକ୍ତି ଆଉ ନାହିଁ।
ହୁଁ ହୁଁ।
ସେମିତି ଲାଗୁଛି। ଆଉ ଆପଣ କେମିତି ଅଛନ୍ତି? ଆପଣଙ୍କ ଆଜ୍ଞା ଆଉ ଆପଣଙ୍କର ଜଣେ ଜେଜେମା ଥିଲେ ସେ ଛାଟି ଗଲେ ବୋଧେ।
ହଁ ଜେଜମା ଚାଲିଗଲେ ତାଙ୍କୁ ବହୁତ ଦିନ ହେଇଗଲା ଆଉ ସତାଲବେ ବର୍ଷ ବଞ୍ଚିଲେ।
ଆଜ୍ଞା। ଆଉ ତାଙ୍କର କେମିତି କଣ ଶୁଦ୍ଧିକର୍ମ କଲେ ଆପଣ? ଟିକେ ଜଣେଇବେ କି?
ହଁ ଶୁଦ୍ଧିକର୍ମ ଆମର ଯେମିତି ଓଡ଼ିଆରେ ହୁଏ ସେଇଭଳିଆ ଆଉ। ହୁଁ।
ଉଁ ହୁଁ।
ଛଅ ସାତ ଦିନ କ୍ରିୟା ହେଲା।
ଆଜ୍ଞା।
ନଅ ଦିନ କ୍ରିୟା ହେଲା ଆଉ ଏଗାର ଦିନ ଏମିତି କ୍ରିୟା ହୁଏ ଫେର ବାର ଦିନ ବି କ୍ରିୟା ହେଲା।
ଆଜ୍ଞା।
ଏମିତି ଆଉ।
ଓହୋ ଆପଣଙ୍କର ବାର ଦିନ ବି କ୍ରିୟା ହୁଏ। କିପରି ଭାବେ ହୁଏ? ଆମ ଆମର ତ ହୁଏ ନାହିଁ। ମାନେ ଆମର କେବଳ ଏଗାର କ୍ରିୟା ହୁଏ। ନଅ କ୍ରିୟା ଆଉ ଏଗାର କ୍ରିୟା ବୋଧେ।
ନାଇଁ ଆମର ଏଗାର ଏଗାରରେ ହବନି ଆମର ବାରରେ କ୍ରିୟା
ହ ଏଗାରରେ ଆପଣଙ୍କର କଣ ହୁଏ?
ଭୋଜି ଭୋଜି ହୁଏ ଭୋଜି କରାଯାଏ, କିନ୍ତୁ ଆମର ଲାଷ୍ଟ ଟେ ହେଲା ବାର ଦିନ କ୍ରିୟା ଟା ହୁଏ ଆଉ ଯିଏ ମୁଖାଗ୍ନି ଦେଇଥାନ୍ତି ତାଙ୍କର ସେଇ କ୍ରିୟା ଟା ହେଲେ ସମାପ୍ତ ହୁଏ ଆଉ।
ଓହୋ ଆଉ ପୂଜା ପୁଜି ଆପଣଙ୍କର କେବେ ଆରମ୍ଭ ହୁଏ? ଏଗାର ଦିନ ପରେ ହେଲା।
ନାଇଁ ପନ୍ଦର ଦିନ ପରେ ହୁଏ ଘରେ ଆଉ ବର୍ଷ ସାରା ତ କୋଉ ମନ୍ଦିର ବି ଯାଇହବନି ବର୍ଷେ ପରେ ଯାଇକି ମନ୍ଦିର ଯାଇହବ ଶୁଭ କାମ କରିହବ ଏମିତି ଆଉ।
ଓହୋ।
ଘରେ କେବଳ ଠାକୁର ପୂଜା କରାଯାଏ।
ଓହୋ। ଏମିତି ରୀତିନୀତି ଅଛି ତାହେଲେ?
ହଁ ବର୍ଷେ ଯାଇ ତ ଆମେ କୁଆଡେ ବି ଯାଇପାରିବୁନି ଆଉ।
ଓ ହୋ।
କ୍ଷ୍ମ
ଆପଣ ଆଜି କଣ ଖାଇଚନ୍ତି?
ଆମ ଏଇ ଗାଁ ଗ୍ରାମରେ ଜଣଙ୍କର ବିବାହ ଥିଲା ତାର ଆଜି ଭୋଜି କରିଥିଲେ ତ ସେ ଭୋଜି ଖାଇକି ଏବେ ଆସିଲୁ ଆଉ।
ଓହୋ ଭୋଜିରେ କଣ କଣ ହେଇଥିଲା?
ହ ଭାତ ଡାଲି ମାଛ
ଆଜ୍ଞା ଆଜ୍ଞା।
ହଁ ଏମିତି ହେଇଥିଲା ଆଉ ଖଟା ପାସେ
ଆଛା।
ଏମତି ଆଉ।
ଭଲ ତବେ ଆଉ ଆପଣ ସିଏ ଆପଣଙ୍କର ଘରେ ଗୋଟଏ ପତ୍ର ବ୍ୟବସାୟ ଆରମ୍ଭ କରିଛନ୍ତି ତ
ହଁ।
ସେଇଟା କେମିତି କଣ ଆରମ୍ଭ କଲେ ଆପଣ କହୁଛନ୍ତି ଯେ ନା
ସେ ତାର ଖଲି ଖଲିର ମେସିନ୍ ଏବେ ଗୋଟେ ହଁ ଆସିଚି ସେ ଖଲି ମେସିନ୍ ରେ ଆପଣ ଯାଇକି ପେପର ଆଣିକି ତି ଆଣିବେ ଅଲଗା କିଣିକି ଆଣିବେ ତାକୁ ମେସିନ୍ ଦ୍ଵାରା
ଆଜ୍ଞା ସେ ମେଶିନଟି ଆପଣ କିପରି ଭାବ ରେ ଆଣିଲେ? ମାନେ କୋ ଲୋନ ସାହାଯ୍ୟରେ କିମ୍ବା
ସାହାଯ୍ୟରେ ଆଣିଲି।
ଆଜ୍ଞା କେମିତି କଣ ଆଣିଲେ କୁହୁ
ଲୋନ୍ କିଛି ଅଳ୍ପ ପଇସା ଦେଇକି ତାପରେ ଉମ ତିନି ବର୍ଷ ଲୋନ୍ କରିଛୁ।
ଆଜ୍ଞା।
ମାସକୁ ପାଞ୍ଚ ହଜାର ଲେଖାଏଁ ଦିଆଯାଉଛି।
ଆଜ୍ଞା।
ଦେଇକି ସେ ବ୍ୟବସାୟଟି ଆରମ୍ଭ କରିଛୁ ଆଉ। ମେସିନ୍ ଦ୍ଵାରା ଖଲି ତିଆରି ହଉଛି ଖଲି ନେଇକି ଦୋକାନରେ ନେଇକି ଦିଆଯାଉଛି।
ଆଜ୍ଞା।
ହିନ୍ତ ଆଜ୍ଞା। ହୁଁ ଭଲ ବ୍ୟବସାୟ ହଁ ସେଇ
ଆଜ୍ଞା ଆପଣଙ୍କୁ ବି ବୋଧେ ଥଣ୍ଡା ହେଯାଇଛି।
ହଁ ଏଇ ପାଗ ଟା ଏବେ ଚେଞ୍ଜ ହେଲା ନା ତ ଥଣ୍ଡା ହେଇଯାଉଛି ଆଉ।
ଆଛା ଆଉ ଆପଣଙ୍କର ଥଣ୍ଡା ଯଦି ହଉଛି ଆପଣ ହଁ କିଛି ଘରୋଇ ଉପଚାର କରୁନାହାନ୍ତି ଯେମିତି କି ଆମର ଗଙ୍ଗଶିଉଳି ପତ୍ରକୁ ବାଟିକିରି ଅ ସେଥିରେ ଟିକେ ଅଦା ଆଉ ଗୋଲମରିଚ ପକେଇ ବାଟିକି ତାର ରସ ତିନ୍ତ ତା ଦ୍ଵାରା ଆପଣଙ୍କ
ନାଲି ଚାହା ଟିକେ ପିଇଥିଲୁ, ଆଉ ଅ ସୋରିଷ ତେଲ, ଆଉ ରସୁଣ ଗରମ କରି ପାଦରେ ମାରିଥିଲୁ।
ଆଜ୍ଞା।
ଆ ସେଥିରେ ଟିକେ ଆରାମ ଲାଗିଲା ସେମିତି ସବୁଦିନ କରୁଛି କନ୍ତୁ ଧାନ ଚାଷ ବି ଏବେ ଚାଲିଛି। ଧାନ ଚାଷ ଯାଇଁ ଯୋଗ
ଉ କେମିତି କଣ କରୁଛନ୍ତି?
ଧାନ ଚାଷ
ଆଜ୍ଞା।
ଧାନ ଚାଷ ଆଗେ ମାଟି କୁ ଚାଷ କରାଯିବ ତିନି ଚାରିଥର ତାପରେ ତାପରେ ବର୍ଷା ହେଲା ପରେ ତାପରେ ନେଇକି ତାକୁ ଧାନ ବୁଣା ଯାଏ। ସାନ ବୁଣା ହେଲା ପରେ ଉଁ କୋଡିଏ ପଚିସ୍ ଦିନ୍ ପରେ ଏ ଗଛ ହେଇଯାଏ ଗଛ ହେଲା ପରେ ତା ପରେ ପାଣି, ତାକୁ ରଖିବା ପାଇଁ ହିଡ଼ ବି ଦିଆଯାଏ। ବର୍ଷା ହେଲେ ସେ ପାଣି ରହିକି ହିଡରେ ସେ ତଳି ହେଇଯିବ ତଳି ହେଲା ପରେ ରୋଇବା ପାଇଁ ପ୍ରାୟ ଦେଢ ମାସ ଖଣ୍ଡେ ଲାଗିଯାଏ। ତାପରେ ନେଇକି ତାକୁ ହଁ କାଦୁଅ କରିକି ବିଲ କାଦୁଅ କରାଯିବ, କାଦୁଅ କଲା ପରେ ନେଇକି ରୁଆଯିବ। ରୁଆଗଲା ପରେ ତାକୁ ଘାସ ବଛାଯାଏ। ଘାସ ବ ବଛା ହେଲା ପରେ ପ୍ରାଏ ଅଢେଇ ମାସ ପରେ ଅଢେଇ ମାସ କି ତିନି ମାସ ଖଣ୍ଡେ ଲାଗିଯିବ। ତାପରେ ତାକୁ କଟ ଯାଏ। ଧାନ କଟା ଯାଏ। ଧାନ କଟା ହେଇ ଶୁଖାଯାଏ ଶୁଖାଯାଇକି ଖଳାକୁ ଖଳାକୁ ଆସେ, ଖଳାକୁ ଆସିଲା ପରେ ତାକୁ
ମୁଁ ବରିଆ ବାନ୍ଧି କିଏ ଆଣନ୍ତି? ବରିଆ ବାନ୍ଧିବାକୁ କେତେ ଦିନ ଲାଗେ? ନା କେମିତି ଆଣନ୍ତିୁ?
ସେଇଠି ଶଗଡ଼ ଗାଡିରେ ଆସେ ଆମର। ବଳଦ ସାହାଯ୍ୟରେ।
ଓହୋ।
ଶଗଡ଼ ଗାଡ଼ିରେ ଆଣନ୍ତି। ହଁ ତାପରେ ଖଳାରେ ତାକୁ ଏ ବଳଦ ଦ୍ଵାରା ବେଙ୍ଗଳା କରାଯାଏ ବେଙ୍ଗଳା କରାଯାଇକି ଆଉ ଧାନ ଆମେ ଅମଳ କରୁ ଆଉ
ଓହୋ ଭଲ ତ ଆଜ୍ଞା
ଅମଳ ହେଲା ପରେ ଘରେ ଖାଇ ଖାଉ ପ୍ଲସ ବିକ୍ରି ବି କରାଯାଏ।
ଆଜ୍ଞା ଆଉ ଆପଣ କେମିତି କଣ ଧାନରୁ ଚୁଡ଼ା ବି କେମିତି କଣ ପାଦାନ ହୁଏ
ଧାନରୁ ଚୁ ଚୁଡା ଧାନ କୁ ଭେଦେ ପାଣିରେ ଭେଦା ଦିଆଯାଏ ଗୋଟେ ଦିନ ରାତିରେ ପୁରା ଭେଦା ଦିଆଯିବ ତାପରେ ସକାଳେ ତାକୁ ନେଇଯାଏଁ ଉ ଅଛି ମେସିନ୍ ପାଖ ଗ୍ରାମ ପାଖରେ ସେ ମେସିନି ରେ ତାକୁ ପେଡେଇକି ଚୁଡ଼ା ବାହାର କରାଯାଏ ଆଉ
ଓହୋ ଭଲ ତ
ହୁଁ ହ
ହୁଁ ସେ ଚୁଡାକୁ ତାପରେ ଖା ମାନେ ଆଉ କିଛି ଅଛି ନା ନାଇଁ ସେମିତି ଖାଇଦିଅନ୍ତି
ନାଇଁ ଚୁଡ଼ା ଆଣିଲା ପରେ ତାପରେ ତାକୁ ଚିନି ପକାଯାଏ କଦଳୀ ପକାଯାଏ ଗୁଡ ପକାଯାଏ
ଆଜ୍ଞା
ପକେଇକି ସନ୍ଧ୍ୟାବେଳେ ସକାଳେ ଭୋକ ଲାଗିଲେ ଖାଇ ଦେଉ ଆଉ
ଆଚ୍ଛା ଭଲ ତ
ହୁଁ
ଆଉ ଆପଣ ଚୁଡ଼ାକୁ ଆଉ କୁଣ୍ଡା ଫୁଣ୍ଡା ବାହାର କରନ୍ତିନି
ଚୁଡାରେ କୁଣ୍ଡା ହୁଏନି ସେ ଧାନ ଚାଉଳ ଯେତେବେଳେ ପେଳା ଯାଏ ନା ତ
ଆଉ ଚୁଡା ଯୋଉଟା ଆସେ ସେଟା ଚଲାଚଲି ପାଛୁଡ଼ା ପାଛୁଡ଼ି କିଛି ହୁଏନି
ହଁ ସେ ପାଛୁଡ଼ା ଯାଏ ଚଲା ଯିବ ପାଛଡ଼ା ଯିବ ତାଯୋଉ ନହେଲେ ସେଥିରେ ସେ ଯୋଉ କୁଣ୍ଡା ଟାଇପ୍ ର ରହିଯିବ ନା ଭଲ ଲାଗିବନି ଖାଇବାକୁ
ସେଇ କଥା ପଚାରୁଥିଲି
ଉହୁଁ ଆଉ ଭଲସେ ଫେରେ ଖାଇଲା ବେଳେ ବି ଭଲସେ ପାଣିରେ ଧୁଆଯାଏ ନହେଲେ କୁଣ୍ଡା ରହି ଯାଇଥାଏ ନା ତ ଭଲ ଲାଗିବନି ଖାଇବାକୁ ତାକୁ ପୁରା ଭଲସେ ସେ ଧୁଆଯାଏ ଧୁଆ ହେଲା ପରେ ଚିନି ପକାଯାଏ ଦ ଯଦି ଦହି ବି ମିଳିଲା ଭଲ
ଛେନା ବି ଚକୋଟିଲେ ବେଶୀ ଭଲ ଲାଗେ
ହଁ ଛେନା କଦଳୀ କ୍ଷୀର ବି ଜିଦି ମିଳେ
ଆଜ୍ଞା
ତି କରି ଖାଉ ଆଉ
ହ ହଁ ଆଚ୍ଛା ତାହେଲେ ଭଲ ରୁଚିକର ଖାଦ୍ୟ ଆପଣ ଖାଇ ମୋର ରୋଷେଇ ପ୍ରକ୍ରିୟା ରସୁଣ ଛଡା ସରିକିରି ବାଟିବା ପାଇଁ ଗଲି ତାପରେ ମୁଁ ବାଟିକି ରୋଷେଇଟି ଆରମ୍ଭ କରିବି ଆ ଆପଣଙ୍କ ସହିତ କଥା ହେଇକିରି ବୋହୁତ ଭଲ ଲାଗିଲା ଆପଣ ବହୁ ମୂଲ୍ୟ ସମୟ ମ ଦେଲେ ଅ ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ଆ ଥରେ ବି ଆପଣଙ୍କୁ ଉଁ ସଂଯୋଗ କରିବି କଥା ହେବା ପାଇଁ। ଏବେ ମୋର ଫୋନ ଟି ଏଇଠି ମୁଁ ସମାପ୍ତ କରୁଚି ଆପଣଙ୍କୁ ବୋହୁତ ଧନ୍ୟବାଦ।
ଆପଣଙ୍କୁ ବି ବୋହୁତ ବୋହୁତ ଧନ୍ୟବାଦ ଆପଣଙ୍କ ସହିତ ମୁଁ କଥା ହୋଇ ବୋହୁତ ଭଲ ଲାଗିଲା। ମୋର ନୂଆ ବନ୍ଧୁ ବି ମିଳିଗଲେ ହଁ।
ଏଇଠି ରହିଲି ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ ନମସ୍କାର ଆପଣ ରଖନ୍ତୁ।